ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଛି। ଆ ତମେ କଣ କରୁଛ?
ହଁ ଆମେ ଏବେ ସବୁ ଖାଇକି ଉଠିଲୁ। ଆଉ ଖିଆପିଆ କରି ବା ସନ ସବୁ ଥୋଇ ଦେଇଛୁ। ଆଉ ଟିକେ ରେଷ୍ଟେ କରୁଛୁ ଆଉ।
ଆଚ୍ଛା ଆଚ୍ଛା। ଆଉ ଘରେ ସମସ୍ତେ ଭଲ?
ହଁ ସମସ୍ତେ ଭଲ ଅଛନ୍ତି ଆମର।
ହଁ। ଉଁ ହୁଁ।
ସାରିଲେଣି?
ହୁଁ ମୁଁ ବି ଏବେ ଖାଇକି ଆସିଛି ଏବେ ବସିଛି ବାହାରେ।
ଆଛା।
ଆଉ ତମର ରଜରେ କେମତି କଣ ପାଳନ କଲ ସେପଟେ? ତମ ଆଡେ?
ହଁ ରଜ ତ ଏବେ ଯାଇଛି। ହ ଭଲ ଏବ ଏ ବର୍ଷ ଟିକେ ବହୁତ ଭଲରେ କରିଛନ୍ତି। ଆଗରୁ ରଜ କରିଦେଲେ ଏବେ ରଜ ଉତ୍ସବ କଲେ ରଜ ଉତ୍ସବ ସବୁ ପ୍ରକାର ଦୋଳି ପକେଇ ହେଇଥିଲା ତାର। ସବୁ ସେଇଠିକି ସବୁ ଝିଅମାନେ ସବୁ ଏକାଠି ହେଇଥିଲେ। ଆ ତାପରେ ସେ ସଉ ଖାଇବା ପାଇଁ ବି ଆୟୋଜନ କରୁଥିଲେ। ତାପରେ ଖାଲି ସବୁ ମିନାବଜାର ପ ଥିଲା ଆଇସ୍କ୍ରିମ୍, ଗୁପଚୁପ୍ ସବୁ ପ୍ରକାର ହେଇଥିଲା ତାପରେ ଆମର ଛୋଟ ପିଲାଙ୍କ ପାଇଁ ଖେଳ ରଖିଥିଲେ। ଉମ ବାଟି ଚାମଚ। ମ୍ୟୁସିିକ ଚୟାରେ। ବଡ ସ ବଡ ଲୋକ କ ବି କଲେ ଛୋଟ ପିଲା ବି କଲେ। ତାପରେ ସ୍ତ୍ରୀ ଲୋକ ପାଇଁ ପିଠା ପ୍ରତିଯୋଗିତା ଭାଗ ହେ ଥିଲା ତାର ଶଙ୍ଖ ହୁଳୁହୁଳି ତାପରେ ଅଳତା ପ୍ରତିଯୋଗିତା ହେଇଥିଲା ଆମର ବିଭିନ୍ନ ପ୍ରକାର ହେଇଥିଲା ତାପରେ ଏ ଖାଇବା ପିଇବାର ଆୟୋଜନ ହେଇଥିଲା ଖାଇଲେ ସମସ୍ତେ ତାାର ରଜ ତିନି ତିନି ଯାକ ଭଲ ଧୁମଧାମ ହେଇଥିଲା ତାପରେ ନାଚ ଗୀତ ସନ୍ଧ୍ୟାରେ ତାପରେ ନାଚ ଚ ଗୀତ ପ୍ରତିଯୋଗିତା ବି ହେଇଥିଲା ସେଥିରେ। ଓ ସମସ୍ତେ ଭାଗ ନେଇଥିଲେ। ଆଉ ସବୁ ଭଲରେ ହେଲା ଆଉ ବର୍ଷା ଟିକେ ମଝିରେ ମଝିରେ ବର୍ଷା ଟା ଦି ଦିନ ହେଇଗଲା ଉପର ସନ୍ଧ୍ୟା ଟାଇମ ଟିକେ ବିଗିଡି ଗଲା ଟିକେ ନାଚ ଗୀତ ଟା ଆଉ ଗଟେ ଆଉ ତାର ଛାଡିଲା ପରେ ଟିକେ ହେଲା ତା ଲାଇନ୍ ବି କଟି ଯାଉଛି। ସୁବିଧା ଟିକେ ସେଇଥିପାଇଁ ହଉଥିଲା ଆହୁରି।
ଆଚ୍ଛା। ରଜରେ ଏତେ ସବୁ ତମ ସେପଟ କରନ୍ତି।
ହଁ।
ହୁଁ ଆମ ଆଡେ କିଛି ନାହିଁ ଆମ ଆଡେ ଖାଲି ଦୋଳି ଗୋଟେ କରିଦେବେ ଆମ ଗାଁରେ ତ ଝିଅ ଛୁଆ ତ ନାହାନ୍ତି ନା ଗୋଟେ ଦିଟା ହିଁ ଅଛନ୍ତି ଗୋଟେ ନା ଦିଟା ହିଁ ଅଛନ୍ତି ଗୋଟେ ବୋଧେ ସମସ୍ତେ ବାହା ହେଇ ସାରିଛନ୍ତି ନା।
ଆଚ୍ଛା।
ହଉ ଆଉ ଗୋଟେ ନେଇ ଅଛି ନା କେତେ ଛୁଆ ମାନେ ସବୁ ଅଛନ୍ତି ଛୁଆ ପିଲା ଯୋଉ ସେମାନେ ଆସୁଛନ୍ତି କେତେ ଖେଳୁଛନ୍ତି ବୋଲି ଆମେ ବାନ୍ଧି ବୁଦ୍ଧା ଦେଇଛୁ ଦୋଳି ଗୋଟେ ବନେଇ ଦେଇଛୁ ଦିଟା ଦୋଳି କରାହେଇଛି ଆମ ସାହିରେ ଆମର ନହେଲେ ଆମର ଗୋଟେ ପଡିଆ ଅଛି ପଡିଆର ସମସ୍ତେ ଦୋଳି ବହୁତ କରା ହୁଏ ଆଉ। କୋଡ଼ିଏ ତିରିଶ ଦୋଳି କରାହୁଏ ସବୁ ଖେଳନ୍ତି ଗାଁ ଗାଁ ଲୋକ ଆସିକି ଯେ ଆ ଏଥର କରାହେଇନି ବର୍ଷାଟା ହେଲା ନା ଯେଉଁ ପଡ଼ିଆଟା ଉଦା ହେଇଯାଇଛି ମାନେ କାଦୁଅ ହେଇଯାଇଛି।
ଆଚ୍ଛା ଆଚ୍ଛା।
ହେଲାଣି ଏଥର ଯିଏ ଯାହା ସାହି ରେ କରାହେଇଛି ଆମର ଦି କରା ହେଇଛି ଦୋଳି ଏଠି ତାଙ୍କ ଖେଳୁଛନ୍ତି ଆଉ ଆ ସାଙ୍ଗ ମାନଙ୍କ ସହ ଯାଇଥିଲୁ ବୁଲି ଯେ ରଜରେ ଏମିତି ସବୁ ଜାଗା ବାହାର ଜାଗାକୁ ଯାଇଥିଲୁ ବୁଲି ବୁଲାକି ସବୁ ଆସିଲୁ ଆଉ ସକାଳୁ ବାହାରିକି ଗନୁ ସଞ୍ଜ ଆସିବୁ ସଞ୍ଜ ରାତି ହେଇଗଲା ଆସୁ ଆସୁ ଆଉ
ଆମର ବି ସେମିତି ଉଁ ଝିଅ ଛ। ତ ବାହାଘର ହେଇଯାଇଛନ୍ତି ଆଉ। କେତେ ଆଠ ଦଶ ଟା ପିଲା ଅଛନ୍ତି। ଯେ ସେଇ ପିଲାମାନେ ସବୁ ଗାଁରେ ସମସ୍ତଙ୍କ ଠୁ ମୁ ଆଦାୟ କରିକି ପଇସା ଆଦାୟ କରି ଆଣିଲେ। ତା ପରେ ବାହା ହେଲା ଯେଉ ଝିଅ ମାନଙ୍କୁ ତାଙ୍କୁ ଆମେ ସବୁ ନିମନ୍ତ୍ରଣ କରିଥିଲେ ସେମାନେ ସବୁ ଆସି ଆସିଥିଲେ ରହିଲେ ରଜ ରଜ ତିନି ଯାକ ରହିଲେ ଭଲ ଆର ଭଲ କରିଥିଲୁ ଆ
ଆଚ୍ଛା ଆଚ୍ଛା।
ଆଉ ଆମେ ତାପରେ ତାର ସମସ୍ତଙ୍କ ଘରକୁ ସବୁ ବୁଲାବୁଲି କରିଯାଆନ୍ତି ପିଠା ସବୁ ଖାଆନ୍ତି ସମସ୍ତ ଘରକୁ ଆସନ୍ତି ସବୁ ଯୋଉମାନେ ନୂଆ ବାହାଘର ହେଇ ବହୁତ ସମସ୍ତଙ୍କ ଘରକୁ ଯାଆନ୍ତି ଦେଖିବା ପାଇଁ ଅଳତା ଲଗାନ୍ତି ସବୁ ଏମିତି ଭଲ କଲେ ଆଉ ଆଉ ଏ ବର୍ଷ କୁଆଡେ ବୁଲିବାକୁ ଯାଇଥିଲେ।
କୋକାବେ କୋଉଥିରେ।
ହେଲେ ଏଥର କୁଆଡେ ବୁଲିବାକୁ ଯାଇଥିଲେ।
ଯାଇଥିଲୁ ଗୋଟେ ଦୂର ବାଟ ଦେଖି ଆଉ
ଆମେ ବି ଏଥର ଯାଇଥିଲୁ ବୁଲାବୁଲି କରି ଅଁ ସେଇ ରଜରେ ଯାଇ ହେଲୋ ଯାଜପୁର ଯାଇଥିଲୁ ବୁଲିବା ତାପରେ ସେ ଗୋଟେ ଦିନ ଯାଇଥିଲ ଆଉ ଗୋଟେ ଦିନ ଯାଇଥିଲୁ ଆମର ଆମର ଢେଙ୍କାନାଳ ଯେଉ କପିଳାସ ଅଛି। ସେଠି କପିଳାସ ସାଇ ମନ୍ଦି ମନ୍ଦିର ତାପରେ ୱାଟର ପାର୍କ ସବୁ ଯାଇଥିଲେ ପିଲାମାନେ ସବୁ ସେ ଖେଳା ଗାଧେଇଲେ ଖେଳିଲେ ସବୁ ପିଲାମାନେ ତାପରେ ସେଠୁ ଦେଖିକି ତାପରେ ସନ୍ଧ୍ୟାରେ ତା ଚା ଟା ପାଞ୍ଚଟା ବେଳକୁ ଗଲୁ ରାଜାଉଆସ ବୁଲିକି ଢେଙ୍କାନାଳର ରାଜାଙ୍କ ଘର ଦେଖିକି ସେଠୁ ପୁଣି ସ ଫେରିକି ଆସିଲୁ ଆଉ
ସୁକିନ୍ଦା ରାଜା ଘର ଦେଖି ନାହାନ୍ତି କି?
ନାଇଁ ସୁକିନ୍ଦା ଢେଙ୍କାନାଳ ଯାଇଥିଲୁ।
ଢେଙ୍କାନାଳ ରେ କୋଉଠି ରହିଗଲ ଏଠି ଦେଇ ଗଲନି ଯାଜପୁର ଦେଇକିରି
ନାଇଁ ସେଟା ଦେ ଭୁବନ ଦେକି ଟା ଗୋଟେ ଆମର ମନ୍ଦାର ଦେଇକି
ଆଚ୍ଛା ଆଚ୍ଛା। ଆମେ ତ ଯାଇଥିନୁଁ ଆମର କେଉଁଝର ଲାଇନ ସାନ ଘାଗରା ବଡ, ଘାଗରା ତାପରେ ହେଲା ଭୀମକୁଣ୍ଡ ଆଉ ଘଟଗାଁ ସବୁ ଲାଇନ ସେପଟେ ବୁଲି ଦେଇକି ଆସିନୁ ଆଉ।
ହଁ ସେପଟେ ବି ଭଲ ସବୁ ଅଛି।
ହୁଁ ୱାଟରଫଲ ବହୁତକା ଥିଲା ଝରଣା ର।
ହୁଁ ସେ ହଁ ଆମେ ବି ସେ ପ୍ରୋଗ୍ରାମ କରିଥିଲୁ। ଯୋଉ ଖରା ଯୋଉ ହେଲା ସେ ବିଗିଡି ଗଲେ ପିଲା। ରେ ମଙ୍ଗିଲେନି କେଇ ତାର ଗରମ ହଉଛି ସବୁ କହିଲେ ପାଖ ପାାଖ ଜାଗାକୁ ଯିବା ପାଇଁ।
ହଁ ଆମେ ଆମର ଝିଅ ଝୁଆର ବାଇକ ଧରିକି ଯାଇଥିନୁ। କିଛି ଲାଗୁନଥିଲା ସାଙ୍ଗ ଛୁଆ ସହିତ ଗଲେ କିଛି ଲାଗିବନାହିଁ। କଥା ହେଇଯିବା ମଜାମସ୍ତି କରି କରି ଯିବା ଖରା ଲାଗୁଥିଲେ ବି କଥା ହେଇଗଲେ ଟିକେ ମଜା ଲାଗୁଥିବ।
ଆଚ୍ଛା।
ଆଉ ଏମିତି କାର ରେ ଯାଉଥିବ ଯ ବୋର ଲାଗୁଥିବ କିଏ କାହାକୁ ନିଦ ଲାଗୁଥିବ କିଏ ଶୋଇବ ପୁଣି ତାେଳେ ମଜା ନାଇଁ ଏଇଟା।
ଓ ହୋ।
ହୁଁ।
ଆଉ ତାପରେ ଆମେ ଆଉ ଯାଇଥିଲୁ ମାସେ ତ ମାସେ ଦି ମାସ ତଳେ ବାହାରକୁ ଯାଇଥିଲୁ। ବୁଲାବୁଲି କରିକି ସେଠି ମାସେ ରହିଲୁ ବାଙ୍ଗାଲୋର ଗୋଟେ ବୁଲାବୁଲି କରିକି ସବୁ ଆସିଲୁ। ଆଉ ସେପଟେ ବଢ଼ିଆ ଜାଗା ସବୁ ଥିଲା। ତାପରେ ମୁଁ ଛି ରୋଟି ସେପଟେ ସବୁ ବୁଲା ବୁଲି ଚାବ ଆଉ ଆଜ୍ଞା।
ଆଚ୍ଛା ତମେ ତାହେଲେ ବାଙ୍ଗାଲୋର ତ ଯାଇଥିଲା ମୁଁ ଯାଇଥିଲି କେଉଁଠି କହିଲ ଆନ୍ଧ୍ରପ୍ରଦେଶ ଯାଇଥିଲି। ଆମର ସେଠି ଯାଇଥିଲା ଆମର ସୀମାଞ୍ଚଳ ଥିଲା କୈଳାସଗିରି ତାପରେ ଆମର କଣ ଏଟା କୁହନ୍ତି ଯୋଉ? ଆଉ ଗୋଟେ ଜାଗାଟା ନାଁ ଟା ମନେ ପଡୁନି ସୀମାଞ୍ଚଳ କହିଲେ କଣ କହିଲେ ଯୋଉ ଆମରୁଠୁ କଣ ଠାକୁର କୁହନ୍ତି ସେଟା ଯୋଉ ନାହିଁ ନା ନର ନରସିଂହ କଣ ଠାକୁରଙ୍କଟା ମାନେ ଗୋ ଦି ସେକେଣ୍ଡ ଦେଖିଦବ ଆଉ ସେ ପଳେଇବ ସେ ଛାଡିବେନି ଜମା ଦେଖିବାକୁ ବି ଛାଡିବେନି।
ହଁ ସବୁଠି ତ ସେମିତି କହନ୍ତି ଆଉ ତମେ ତ ଖାଲି ଖାଲି ଗଲ ଅନେଇବା ଏପଟେ ପା କ୍ରସ କରିକି ଖାଲି
ଲୋକ ମାନେ କମ ଲୋକ ବୋଧେ ଚାରି ଘଣ୍ଟା ଲାଗିଲା ନା ପାଞ୍ଚ ଘଣ୍ଟା ଲାଗିଲା ଦର୍ଶନ ହେଲା। ମାନେ ଏକ ଲ ଏତେ ଲୋକ ମାନେ ତାଙ୍କର ସୀମାଞ୍ଚଳ ହୁଁ ଦେଖ ଶଖିଦେବେ ନେ ଲୋକ ଗୁଲମାରିକି ସୀମାଞ୍ଚଳ କେଡ଼ ବଡ଼ ମାନେ ମନ୍ଦିରଟା ସେଇଠି ସବୁ ମାନେ ସେଇଟା ହେଉଛି ସବୁ ତେଲୁଗୁ ଲୋକ ନା ତାଙ୍କ କଥା ବି ଆମେ ବୁଝିପାରୁନୁଁ ଆମେ ସବୁ ଯାଇଥିଲୁ ମୋ ଭାଇ ସେଇଠି ଜବ୍ କରନ୍ତି ତ ଭାଇଙ୍କ ଚ ଆମେ ଯାଇଥିଲୁ ବୁଲିଆକୁ। ଗୋଟେ ସପ୍ତାହ ଯାଇଥିଲୁ ବୁଲିବାକୁ ମୋ ମାନେ ଏଠି ଘର ପାଖ ଭାଇ ଗୋଟେ ଆଉ ସିଏ ସେ ହଉ ମୋ ମାଉସୀ ପୁଅଛ ଆଉ ଆମେ ବୁଲିବାକୁ ସବୁ ଯାଇଥିଲୁ। ସେ କଇଲା ଆସ ବୁଲିକି ଯିବ ଯାଇଥିଲୁ ସପ୍ତାହ ଭଳିଆ ବୁଲିକି ଗୋଟେ ସପ୍ତାହ ରହି ରୁହା ଆସିନୁ। ଆଉ ତାଙ୍କ ଥ୍ରୋରେ ଭାଇ ଥ୍ରୋରେ ଯାଇଥିଲି ସେଇଠି ଜବ୍ ବି କରୁଥିଲି ମୁଁ ବି କରୁଥିଲି ଏବେ ଆସିଛି ଏଇ ମୋ ଭାଇ ବାହାଘର ଏବେ ଆଉ ଗୋଟେ ଭାଇ ବାହାଘର ଅଛି ଏଇ ପହର ଦିନ ତେଇଶି ତାରିଖ ଅଛି ତ।
ଆଜ୍ଞା।
ତ ବାହାଘରଟେ ସରିଗଲେ ପୁଣି ଯିବି ସେଠି ମୋର ଅଛି ମୋର ଜବ୍ ଟା ଅଛି ନା। ମୁଁ ସେଠି ଗଲେ ମୁଁ ପୁଣି ମୋର ସେଠି କାମ କରିବି। ଆଉ ଜବ୍ କରିବି ଆଉ।
ଆଚ୍ଛା। ଆଉ ବାହାଘର ଭଲ ମଉଜ ମସ୍ତି କରିବେ ଆଉ।
ମୁଁ କଣ ମଜା କରିବି?
ଆଉ ଭାଇ ଯେହେତୁ ଭାଇ ବାହାଘର ସାନ ଭାଇ ଆଉ ଯିବିକୁ
ପୂଅ।
ଓଃ ହୋ।
ହୁଁ।
ଆଉ ଆଜି କଣ ଖାଇଛନ୍ତି?
ମୁଁ ଏବେ ଖାଇକି ଆଇଲିି ଭାତ ଆଳୁ ଭଜା ଥିଲା। ଆପଣ କଣ ଖାଇଥିଲେ?
ହଁ ଆମର ତ ସକାଳେ ଭଜା ଆମ୍ବ ପଖାଳ ମାଛ ଭଜା ହେଇଥାଏ ତା ଏଇ ବେଳା ଟାଇମ ଡାଲି ଭାତ ଶାଗଭଜା। ରବ୍ ବାରେ ମାଛ। ଛୋଟମାଛ ଭଜା ହେଇଥିବ ତାର ଚିଙ୍ଗୁଡ଼ି ଭଜା। ତାପରେ ଆମ୍ବ ପାମ୍ପଡ଼ ଆଉ ପୋଇ ହେଇଥିଲା ଏଗୁଡା କେତେ ହେଇଥିଲା ଆଉ।
ଆଜି ଆମର ଯୋଉ ବିଲ କାମ ଥିଲା ନା ବିଲ କାମ ମାଛ ଆସିଥିଲା ଯେ ଆମେ ରଖିଲୁ ନାହିଁ। ମା ମନା କଲେ କହିଲେ ଆ ବିଲ କାମ ଅଛି ଆଜି ମାଛ ରଖିବା ନାଇଁ ଦେଖିବା ସଞ୍ଜ ବେଳକୁ। ନହେଲେ କଣ ଅଲଗା କଣ ନେଇ ଆସିବା କରିବା ଖାଇବା ଯେମିତି କହିଲେ କହିଲେ ହଉ ତାହଲେ। ଠିକ୍ ଅଛି ଆଉ।
ଆମେ ବି ସେ ଆମର ବି ସେମ୍ ରବିବାର ତ ମୁଁ କହିଲି ନେଇ ଆସ ଶୁକ୍ରବାର ଦିନ ହେଇନଥିଲା ଆମର। ସାସ୍ଥ୍ୟ ଯ ଜୟଗୁରୁ ଲୋକ ଶୁକ୍ରବାର ଆଇଁଶ ତହୁନି। ସେଥିପାଇଁ ଆମର ରବିବାର ଆଜି ହେଇଥିଲା।
ହୁଏନି ମଙ୍ଗଳବାର ହୁଏ ନି।
ନା ଆମର ବି ସୋମବାର ମଙ୍ଗଳବାର
ଆମର ବି କିଏ ଖାଆନ୍ତିନି ବଲଭମ୍ ଲୋକ ନା ବଲଭମ୍। ଖାଆନ୍ତିନି ସୋମବାର।
ଆପଣଙ୍କର ସୁକିନ୍ଦା ପଟୁକି?
ହୁଁ ହୁଁ।
ସୁକିନ୍ଦା ଦର୍ଶନଝର ଅଛି। ବଢ଼ିଆ ଜାଗା।
ଡେଲି ଆମେ ଯାଉଛୁ ଗାଧୋଇବାକୁ ଡେଲି।
ହଁ। ଆମେ ଯାଇଥିଲୁ ସେଠିକି ଆରବର୍ଷ ଯାଇଥିଲୁ। ଏଇ ଟାଇମ୍ ରେ। ଜାଇକି ବୁଲିକି ଆସିଥିଲୁ, ସେଇଠି ପିକ୍ ଟା ଖାଲି ଭୋଜି ବି ସେ କରୁ।
ହୁଁ ହୁଁ ହୁଁ ହୁଁ ହଉ ହଉ ତାହେଲେ ରହୁଛି। ଆଉ ହଉ।